ଚା।
ଏଇଠି ବସିଛି ଆଉ।
ହୁଁ ମୁଁ ଏଇପଟେ ବସିଛି ତମ ବାରିପଟେ ଆଉ
ବାରି ପଟେ ବସିଛ।
ହଁ।
ଆଉ ଖାଇବା ପିଇବା ସ
ଆଉ କଣ କରୁଛ?
ଖାଇବା ପିଇବା ସରିଲାଣି?
ହଁ ଖାଇସାଇ ଲିଣି।
ହରିବନ୍ଧୁ ଆଜି ଅବବେଳାରେ ଫୋନ କରିଛୁ?
ଆରେ ମନେ ପଡିଲା ତ କଲ କରିଦେଲି ଆଉ।
ନା କିଛି କାମ ଅଛି?
ହଁ ଟିକେ କାମ ଥିଲା।
କଣ କହୁନୁ?
ଏ ତମର ଯୋଉ ପୋଖରୀ ଚାଷ କରୁଛ ଯ ମାଛ ଚାଷ କରୁଛ କେମିତି କରୁଛ?
କେମିତି କରୁଛି ମାନେ ତପଙ୍ଗ ଜାଣିବାର ଅଛି ପଚାରୁନୁ?
ମାନେ ମାଛ ଚାଷ ରେ ମାନେ କଣ କଣ ଲାଭ ଅଛି କେମିତି କଣ ତାଙ୍କର ମାନେ କଣ ଖାଇବା ପତ୍ର ମାନେ ସେଇ ବିଷୟରେ ଟିକେ କହୁନ?
ଆଛା, ତୁ କଣ ଗଭର୍ଣ୍ଣମେଣ୍ଟ ଇଏ ରୁ ଆଣିକି କରିବୁ ନା ପ୍ରାୟ ନିଜ ପଇସା ଖର୍ଚ୍ଚ କରିକି କରିବୁ?
ନାଇଁ ଗଭର୍ଣ୍ଣମେଣ୍ଟ ଇଏରେ କରିବେ ନା ଏଇନା ପଇସାପତ୍ର ନାହିଁ ତ ଗମେଣ୍ଟ ସ୍କିମ୍ କାରିକି କଥା ମାନେ କାମ କରିବି।
ଆଛା ଉଁ।
ହୁଁ।
କେତେ ଜମିରେ କରିବୁ?
ଏକରଟେ।
ଜମି ଏକର ଟରେ କରିବୁ ଏକର ଟରେ କରିବୁ ଯେ ସେ କଣ ହଁ ବକେଟ ଫାର୍ମିଂ କରିବୁ ନା ଖୋଳିକି କରିବୁ?
ଖୋଳିକି କରିବି।
ଖୋଳିକି କରିବୁ?
ହଁ।
ହୁଁ ସେମିତି କଲେ ବି ଭଲ ହବ ଯେ ସେଇ
ହଁ।
ସବସିଡି ଆସିବ ସେଇ କେତେ ଷାଠିଏ ପରସେଟ ଭଳିଆ ସବସିଡି ଆସିବ ଆଉ। କାହା ନାଁ ରେ କରିବୁ ତୋ ନାଁ ରେ ନା ତ ବୋଉ ନାଁ ରେ?
ନାଇଁ ବାପାଙ୍କ ନାଁରେ କରିବି।
ତୋ ବୋଉଙ୍କ ନାଁରେ କରନୁ ତୋ ବୋଉଙ୍କ ନାଁରେ କଲେ ଷାଠିଏ ପରସଣ୍ଟ ସବସିଡ଼ି ଆସିବ ବାପାଙ୍କ ନାଁରେ କଲେ ଚାଳିଶ ପରସେଣ୍ଟ ଆସିବ।
ତମେ କାହା ନାଁ ରେ କରିଥିଲ?
ଏଇଟା ଜେଜେମା ନାଁରେ ଜମିହକା ଅଛି ଜେଜେମା ନାଁରେ ହେଇଥିବ।
ହଁ ତ ବୋଉ ଙ୍କ ନାରେ କଲେ ଅଧିକ ପଇସା ଆସି?
ହୁଁ, ଲେଡିଜ ମାନଙ୍କ ନାଁରେ କଲେ ଗମେଣ୍ଟ ଅଧିକ ସବସିଡି ଦଉଛି।
ହୁଁ, ତ କେମିତି କଣ କଲେ ମତେ ଟିକେ କହିଲେ?
ଫାଷ୍ଟ ଯିବୁ ବ୍ଲକ କୁ ବ୍ଲକ ରୁ ଯାଇକି ନେଇକି ଆସିବୁ। ହଁ ଯୋଉ ସ୍କିମ ରହିଛି ସ୍କିମ ଡିଟେଲସ ନେଇକି ଆସିବୁ। ଏଟା ଏଟା ଗଭର୍ଣ୍ଣମେଣ୍ଟ ଦଉଛି କଣ ପାଇଁ କହିବି ସବସିଡି ଦଉଛି ଲୋକ ରୋଜଗାର କ୍ଷମ ହବା ପାଇଁ।
ହଁ।
ଠିକ ଅଛି ତ ଫାଷ୍ଟେ ଫର୍ମ ନେଇକି ଆସିକି ଫର୍ମ ଫିଲ୍ଅପ୍ କରିକି ସବମିଟ୍ କରିବୁ। ଦେନ୍ ସେ ଆପ୍ରୁଭାଲ ଦେବେ ଆପ୍ରୁଭାଲ ଦେଲା ପରେ ତୋର ଯେତିକି ଜାଗା ଥିବ ଜାଗା ଆସିକି ସେମାନେ ଭେରିଫାଏ କରିବେ ଭେରି କରିକି ଗଲା ପରେ ଭେରିଫାଏ କରିକି ଆସିବେ। ଭେରିଫାଏ କରିକି ଆସିକି ତୁ କହିବେ ତତେ କାମ ଷ୍ଟାର୍ଟ କରିବା ପାଇଁ କାମ ଜେ ସିବି ରେ କାମ ଷ୍ଟାର୍ଟ କରିବୁ କିନ୍ତୁ ଲୋକମାନଙ୍କର ଖାତା। ରେ ପଇସା ଆସିବ ଲୋ ସେଇଟା କଣ କହିଲୁ ହାତରେ ପୋଖରୀ ଖୋଳିଇବା ପାଇଁ ଗମେଣ୍ଟ ପଇସା ଦଉଛି। ତମେ କୌଣସି ମେସିନ ୟୁଜ କରିବନି ହୁଁ। ତ ଯୋଉ ଶ୍ରମିକ କାର୍ଡ ରହୁନି କି ଲେବର କାର୍ଡ। ଲେବର କାର୍ଡ ଯାହାର ଯାହାରଥିବ ସେମାନଙ୍କର ଖାତା ଦେଖିକି ତୁମେ ମେସିନରେ ଖା ଗତ ଗୋଳିକି ପଇସା ନେଇକି ଆସିବୁ ପୋଖରୀ ଖୋଳି ଚାଲିଲୁ ହେଲା। ପୋଖରୀ ଖୋଳି ସାରିଲା ପରେ ଫାଷ୍ଟ କଣ କରିବୁ କହିବୁ ପୋଖରୀ ପୁରା ଖୋଳା ସାରିଲା ପୋଖରୀଟାକୁ ଭିତର ଖୋଳା ଛାଡିଲେ ଯଉ ଟ୍ରାକ୍ଟର ଆସୁନି ଆମର ଟ୍ରାକ୍ଟର ଯେମିତି ବିଲ ଚାଷ କରୁନି।
ହାଁ।
ଭଲ କି ଆଗ ବିଲ ଚାଷ କଲା ଭଳିଆ ଭିତରେ ଚାଷ କରିବୁ ଚାଷ କରିସାରିଲା ପରେ ସେ ଏଥିରେ ଏକର ଟା ହେଲେ ପାଞ୍ଚ ଟ୍ରିପ ଭଳିଆ ପଟୁ ଦବୁ। ଯୋଉ ଜଙ୍ଗଲ ପଟୁ। ଜଙ୍ଗଲ ପଟୁ ପାଞ୍ଚ ଟ୍ରିପ। ଖତ ଗୋବର ଖତ ପାଞ୍ଚ ଟ୍ରିପ୍ ଭଳିଆ। ଆଉ କୁକୁଡା ଲେଣ୍ଡି ରହୁଛି ଯୋଉ ସେଇଥିରେ ପାଞ୍ଚ ଟ୍ରିପ ଭଳିଆ ପକେଇବୁ ପକେଇକି ପୁଣି ଆଉଥରେ ଚାଷ କରିବୁ।
ହାଁ।
ଚାଷ କରିସାରିଲା ପରେ ଆମର ଯୋଉ ୟୁରିଆ ଡିଏପି ଆସୁନି ୟୁରିଆ ଚିନି ପିଡିଆ।
ହଁ।
ଚିନି ପିଡିଆରୁ ତିନି ଚାରି ପ୍ୟାକେଟ ସେଇଥିରେ ପକେଇବ।
ହାଁ।
ହେଲା ତାପରେ ବର୍ଷା ଦିନ ହେଲା ବର୍ଷା ଦିନ ହେଇକି ଯେତେବେଳେ ପାଣି ହବ। ପାଣି ହେଲା ପରେ ଫାଷ୍ଟ କଣ କହିଲୁ ଯ ଆମେ ଚାଷ କରିଥିବା ପଟୁ ହକା ଦେଇକି ସେଇ ପଟୁ ହକା ଆଉ ବାକି ସବ ଯାହା ଦେଇକି କରିଥିବା ଚାଷ ସେଟା କୋଉ କାମରେ ଏସବୁ ସେଟା ପ ପୋକ କାମରେ ଆସିବ ହେ ପାଣି ଟା ଟିକେ ମଇଳା ହେଇ ଯେ ଯେହେତୁ ଆମେ ଏତେ ପ୍ରକାର ସାର ପିଢିଆ ହାକା ସବୁ ଦେଖିଚି ତ ପିଏଚ୍ ଲେବୁଲ ଟା ଟିକେ ଅଧିକା ଥିବ।
ହଁ।
ସେଥିପାଇଁ ସେଇଥିରେ ଆମର ଯୋଉ ପଟାସ ଆସୁନି ପଟାସ ହଉ ଚୂର୍ଣ୍ଣ ଚୂନ ଦଶ କେଜି ଭଳିଆ ପଟାସ ସେଇ ଶହେ ଗ୍ରାମ ଭଳିଆ। ଶହେ କି ଦୁଇଶହ ଗ୍ରାମ ଭଳିଆ ପକେଇବ ପକେଇ ସାରିବାର କିଛି ଦିନ ପରେ ଯେତେବେଳେ ତର ପାଣି ଫୁଲ ହେଇ ଆସିବ ପୋଖରୀ, ପୋଖରୀର ହାଇଟ ଏ ସେଇ ପାଞ୍ଚ ଫୁଟ ସାତ ଫୁଟ ଭଳିଆ ରଖିବୁ ବେଶୀ ଗଭୀରିଆ କରିବୁନି। ଆଉ ସବୁ ଗୋଟେ ସମାନ ରଖିବୁ ଲେବଲିଙ୍ଗ ରଖିବୁ।
ହାଁ।
ତା ବୟସେ ଟୋ ମାଛ ଗୋଟେ କର ଗଲେ ସେଇ ଚାଳିଶ ହଜାରେ ପଚ ଚାଳିଶ ହଜାର ହେଲେ ବହୁତ ବି ହେଇଯିବ ଚାଳିଶ ହଜାର ତିରିଶ ହଜାର ଭଳିଆ ପିସ୍ ମାଛ ଛାଡିବୁ ଜାଅଳ।
ହ
ଖାଇବା ପାଇଁ କଣ-ଅ-ଅ କେମିତି କଣ ଖାଇବା ପାଇଁ ଦବୁ ବୋଲି କଣ ଭାବିଛୁ ହୁଁ
ଏଇ ଯୋଉ ମାନେ କୋଉ ମାଛ ଛାଡିଲେ ଅଧିକ ଭଲ ବଢିବେ?
ଆମର ଏପଟେ କଣ ଚାଲିଛି ରୋହି ଆଉ ଭାକୁର। ରୋହି, ଭା ଭାକୁର, ଗାସ୍ତମ।
ହଁ।
ହଁ ଆଉ ଗୋଟେ ଗ୍ରାସ କପ୍ ପାଇଁ ଯଦି ତୁ ଗ୍ରାସ କପ୍ ଚାଷ କରିବୁ ବୋଲେ ଘାସ ବି ଆସି ବ ହେଲା ଘାସ ପାଇଁ ବି କିମି ଆସୁଛି ଘାସ ପାଇଁ ବି କରିପାରିବୁ ତାପରେ ସେ ଓ-ଓ-ଓ-ଓ ରୋହି, ଭାକୁର, ଗ୍ରାସ କପ ଆଉ-ଉ-ଉ-ଉ ଆଉ କଣ ପାମ୍ପଲେଟ ପାମ୍ପଲେଟ ତ ହବନି। ହ ଯୋଉ ପାମ୍ପ୍ଲେଟ ଭଳିଆ ଗୋଟେ ଆସୁନି ମାଛ କି ମାଛ ସେଟା ମ ନାଁ ଟା ମନେ ପଡୁନି ମୋର ସିଲଭର କପ।
ହଁ ହଁ ହଁ।
ହଁ ସିଲଭର କବ ଗ୍ରାସ କବ ଏଇଭଳିଆ ଆଉ ମିଠା ପାଣି ମାଛ କରିବୁ।
ହୁଁ।
ରୋହିଟା ହେଲା ଉପର ମାଛ ଉପର ପାଣି ମାଛ ଭାକୁରଟା ହେଲା ତଳ ମାଛ ମିଡିୟମ ତିନି ତିନିଟା ଲେୟାର ର ଅଛି ଉପର, ମିଡିୟମ, ଲୋୟର। ସେଇ ହିସାବ ରେ ଦେଖିକି ମିକ୍ସ କରିକି କରିବ।
ହଁ।
ମିଶ୍ରିତ କଲେ-ଏ-ଏ ମିଶ୍ରିତ ଭାବରେ ଯଦି କରିବୁ ବୋଲେ ଭଲ ଉତ୍ପାଦନ ହୁଏ ହେଲା। ଆଉ ଖାଇବା ପାଇଁ ହେଲେ ଯୋଉ ଅରୁଆ ଚାଉଳ କୁଣ୍ଡା ଆଉ-ଉ-ଉ-ଉ-ଉ କଣ
ହୁଁ।
ଯୋଉ ବାଦାମ ପିଡିଆ-ଆ-ଆ-ଆ ତାପରେ ସୋରିଷ ଡିଆ। ସୋୟାବିନ୍ ପିଡ଼ିଆ ତାପରେ-ଏ-ଏ ଆଉ ବଜାରରେ ବିଭିନ୍ନ ପ୍ରକାର ମାଛ-ଅ-ଅ-ଅ ଫିଡିଙ୍ଗ ମିଳୁଛି ହେଲା ମାନେ ସେ ସାଇଜ୍ ହିସାବରେ ମିଳଛି ଶହେ ଗ୍ରାମ ପାଇଁ ଅଲଗା ଦୁଇ ଶହ ଗ୍ରାମ ପାଇଁ ଅଲଗା ପାଆଶ ଗ୍ରାମ ପାଇ ଅଲଗା ଏଭଳିଆ ସବୁ। ଖାଇବା ମିଳୁଛି ସେଇଭଳିଆ ଖାଇବା ଦିନକୁ ଦି ତିନି ଥର ପକେଇବୁ। ଘାସ-ଅ-ଅ-ଅ ଗ୍ରାସ୍ କପ ଛାଡିବ ବୋଲେ ଘାସ ବି ଆଣିକି ପକେଇବୁ ତତେ ପଡିବ କୋଉ ଘାସ-ଅ-ଅ ଇଲୋ ଗାଈ ଯୋ ଘାସ ଖାଉନାହାନ୍ତି ମୋଟାମୋଟା ଘାସ ରହୁନି ସେଇ ଘାସ।
ହଁ ହଁ ହଁ।
ଆ ଦେଖିବୁ ମଝିରେ ମଝିରେ ସ ମାସକୁ ଗୋଟେ ଥର-ଅ-ଅ-ଅ ଚୂର୍ଣ ମାରୁଥିବୁ ତାପରେ ସେଇଠୁ-ଉ-ଉ-ଉ ଚାରି ମାସରେ ଥରୋ ଯାଆଁଳ ଜାଲ ବୁଲେଇକି ଦେଖିବୁ ମାଛ ମାନଙ୍କର ଗ୍ରୋଥ କେତେ ଅଛି କେମିତି ଅଛି। କଣ ଅଛି କେମିତି ମାଛ ବଢୁଛନ୍ତି ଭଲ ବଢୁଛନ୍ତି କି ନାଇଁ। କି ଯଦି କିଛି ରୋଗ ଫୋଗ ଅଛି ଦେଖିବୁ କାରଣ ଜାଲ ଗୋଟେ ଥର ବୁଲେଇଲେ ମାଛ ମାନେ କଣ କହିବି ଗୋଠ ହିସାବରେ ବୁ ବୁଲନ୍ତି ଜାଲ ଗୋଟେ ଥର ବୁଲେଇ ଦବୁ ମାନେ ତାଙ୍କ ଗୋ ଠ ଭାଙ୍ଗିଯିବ ସେ ପୁଣି ଯେମିତି ନର୍ମାଲି ଇଏ କରିବା କଥା ବୁଲିବେ। ଆହୁରି କରିପାରିବୁ ଦେଖିବୁ ଯଦି ହୁଁ ଆଉ ଯଦି ବତକ ତା ସାଙ୍ଗରେ ରଖିବୁ ବଢିଆ ହବ। ସିଏ ଆ କାରଣ ଆମକୁ ଯେମିତି ଅକ୍ସିଜେନ ଦରକାର ଅଛି ମାଛ ମାନଙ୍କୁ ବି ସେମିତି ଅକ୍ସିଜେନ ଦରକାର ଅଛି।
ହୁଁ
ତ ସେଇ ସେମିତି ଦେଲେ ତୁ ଭତକ ରଖିବି ମାନେ ବତକ ପାଣିରେ ପହଁରିବ ଯାଇକି ପହଁରିଲେ ଅକ୍ସିଜେନ ଟାଇପ ର ହବ। ନହେଲେ ନାଇଁ ମଟର ବି ଲଗେଇ ପାରିବୁ ପାଣି ଉପରୁ ଆସିକି ତଳେ ପଡିବ।
ହୁଁ।
ଆଜି କାଲି ତ ବହୁତ ପ୍ରକାର ସ୍କିମ ଚାଲିଲାଣି ଆଉ।
ଶୁଣୁନ ମାଛ ମାଛକୁ ଦିନକୁ କେତେ ଧର ଖାଇବା ଲାଖେ ଦିଆହେବ।
ସକାଳେ ଗୋଟେ ଥର ସନ୍ଧ୍ୟାରେ ଗୋଟେ ଥର। ସୁବିଧା ପାଇ ଲେ ବେଳେ ବେଳେ ଗୋବର ବି ତୁ ପକେଇ ପାରିବୁ। ବାକି ଯେତେବେଳେ ଗୋବର ପକେଇବୁ ସେ ତେବେଳେ ଏ ଟିକେ ଦେଖିକି ପକେଇବୁ କାହିଁକି ନା ଗୋବର ଟା ଟିକେ ଗରମ ଇ ଏଟା ନା। ମାଛମାନଙ୍କୁ ଗରମ ଖାଇବା ଖାଇଲେ ସେମାନେ ମରିଯିବେ।
ହୁଁ। ଏଇ ଯୋଉ ଗୋବରର ଅଧିକ ମାନେ ମାଛ ବଢ଼ିବେ ଆ ନା କୁକୁଡା ଲେଣ୍ଡିରେ ଅଧିକ ବଢ଼ିବେ ମାଛ?
ଗୋବର ଦେଖେ ଗୋବର କୁକୁଡା ଲେଣ୍ଡିରେ ମାଛ ଭଲ ବଢିବେ। କିନ୍ତୁ ମାଛ ମରିଯିବେ ବହୁତ ସମ୍ଭାବନା ଅଛି କାହିଁକି ନା ଏଟା ଗରମ ତାର ଲିମିଟେଡ ଅଛି। ହବ ଯଦି ଦିନକୁ ଚାରି ଗାଣ୍ଡ ପାଞ୍ଚ ଗାଣ୍ଡ ଏକ ଏକର ଗୋଟେ ପୋଖରୀରେ ଚାରିି ଗାଣ୍ଡ ଗୋବର ଚାରି ଗାଣ୍ଡୁଆ କୁକୁଡା ଲେଣ୍ଡି ପକେଇବ ବଲେ ଚଳିବ କିଛି ଅସୁବିଧା ହବନି। ଅଧିକା ପକେଇଲେ ମରିଯିବେ।
ହୁଁ। ଆଉ ଯୋଉ ଆମର ଗ୍ରାସକୋ ମାନେ କୁକୁଡା ଲେଣ୍ଡି ଖାଇବେ ନା ମାନେ ତାଙ୍କଳ ଘାସ ହିଁ ଖାଇବେ।
ଘ୍ରାସ କପ ଓନ୍ଲି ଘାସ ଖାଇବେ ସେମାନେ ଅଲଗା ଜିନିଷ କିଛି ଖାଇବେନି। ଗ୍ରାସ କପ ଆମ ପୋଖରୀ ଯୋଉ ସବୁ ଶିଉଳି ଫିଉଳି ରହିବ ଫଙ୍ଗସ ହେବେ ଯୋଉ ଆମେ ଫାଷ୍ଟ ପକେଇ ନଥିବା ସାର ପିଡିଆ ସେ ସବୁ ପକେଇ ନଥିବା ସେଥିରୁ ସବୁ ଫଙ୍ଗସ ହେଇ ହେଇକା ଥିଵେ ଗ୍ରାସ କପ୍ ସେଇଗୁଆକ ଖାଇବେ। ଆଉ ଭାକୁର ସେଇ ପଙ୍କରେ ଯୋଉ ଇଏ ଗୁଡା ବୁଲୁଥିବେ ସେଇଗୁଡାକ ଖାଇବେ।
ହୁଁ।
ମାଛ ଖାଇବା ପାଇଁ ବହୁତ ପ୍ରକାର ଜିନିଷ କରିପାରିବୁ।
ଆମେ ଯେତେବେଳେ ପୋଖରୀଟା ତିଆରି କରିବା ସେତବେଳେ ନିଜ ହାତରେ ପଇସା ଖର୍ଚ୍ଚ କରିବ ନା ତାଙ୍କେ ମାନେ ତାଙ୍କେ ଦେବେ ପଇସା ସରକାର କେମରୁ ପଇସା ଆସିବ?
ଫାଷ୍ଟ ରୁ ତ ନିଜ ହାତରୁ ପଇସା ଖର୍ଚ୍ଚ କରିବା ପାଇଁ ପଡିବ ନା। ତାପରେ ସେ ସ୍କିମ୍ର ପଇସା ଆସିଲେ ତୁ ଲୋକଙ୍କ ଆକାଉଣ୍ଟରୁ ପଇସା ଆଣିକି ତୋ ଆକାଉଣ୍ଟକୁ ଆଣିିବୁ। ତୋ ଆକାଉଣ୍ଟକୁ ଡାଇରେକ୍ଟ ପଇସା ଆସିବନି। ସେ ଲୋକମାନଙ୍କ ଯେତେବେଳେ ବିଲ୍ ପାସ୍ ହେଇଯିବ ତୁ ପିସି ଦେଇ ସାରିବୁ
ଓହୋ ରଖୁଛି।
କଣ ରଖୁଛି ଯେ, ଆଉ ଘର କଥା କଣ, ଗାଁ କଥା କଣ, ସବୁ ଭଲ।
ହଁ ଭଲ ଅଛି ଆଉ।
ଘରେ ସବୁ
ହଉ ଆଉ ତୁ ଯାହା କଣ କରିବୁ ଆଉ, ବେସ୍ତ ଅଛୁ ବୋଧେ। ହ୍ୟାଲୋ।